ହଁ।
ବନ୍ଧୁ।
ହଁ କୁହ?
କଣ ଖବର?
କଣ ଖବର। ଆମ ଗାଁରେ ତ ଏମିତି ହେଇଚି ଏ ଜଣେ ଲୋକଟେ ଏମିତି ଯାଉଥିଲା ପୋଖରୀ ଆଡେ।
ହୁଁ ହୁଁ।
ଯାଉଥିଲା ତାପରେ କଣ ହେଲା ନା ଯୋଉ ଯାଉଥିଲା ତ ଯାଉଥିଲା ତ ଏମିତି ପୋଖରୀରେ ଗାଧାନ୍ତି ସେ ଗଧେଇକି ପଳେଇ ଆସିଲା। ପଳେଇ ଆସିଲେ ଯେହେତୁ ବର୍ଷା ଦିନ ହେଲାଣି ଟିକେ ଟିକେ ଘାସ ଗୁାରା କଅଁଳି କଅଁଳି ଉଠିଚି। ସେ ଜାଣିପାରୁନାହାନ୍ତି ଆଉ ସେ ରାସ୍ତାରେ ଯାଇଛନ୍ତି। ସେଇଠି ଗୋଟେ ସେପଟେ ଥିଲା। ସେ କିନ୍ତୁ ଦେଖିନାହା ଜାଣି ପାରିଲେନି କି ସାପ ବୋଲି।
ଆହା ହଁ।
ଉପରେ ଚଢିଗଲେ କିଛି ବ ପଳିଆଇଲେ କାମୁଡିନି। ପୁଣି ତାଙ୍କ ପଛରୁ କାମୁଡି ଦେଲା ସେ ସେଇଠି ପଡିଗଲେ। ଯେହେତୁ ଖରାବେଳେ ଗାଧାନ୍ତି। କେହି ବି ଜାଣି ନାହାନ୍ତି। ପଡିଗଲେ ଆସିିକି ଚାରିଟା ପାଞ୍ଚଟା ହେଲାଣି। ତାପରେ ଯାଇ ସେମାନେ ତାଙ୍କୁ ଖୋଜିଲେ ତାଙ୍କ ଘର ଲୋକ। ଘର ଲୋକ ଖୋଜିଲେ କାଇଁ ଆସିନାହାନ୍ତି କାଇଁ ଆସିନାହାନ୍ତି। ନା ଯାଇ କ ଯାଇଥିଲେ ଗଧେଇଆକୁ ଯାଇ ପୋଖରୀ ହୁଡାରେ ଦେଖିଲେ। ଏମିତି ପଡି ତାର ନେଡି କାଲ ନେଲେ କହିଲେ କି ବିଷ ଚଢି ଯାଇଛି ଦେହରେ।
ହଁ।
ତାପରେ ସେ କହିଲଲେ ଆଉ ହେଇପାରିବନି। ତଥାପି ତାଙ୍କ ମନ ମାରିଲାନି ସେ କଟକ ନେଲେ। କଟକ।
ହାଲୋ।
ତାପରେ ଫେରେଇ ଦେଲେ। ଘରେ ଘରକୁ ଫେରଇ ଦେେଲେ। ପୁଣି ସେମାନେ କଣ ଗୁଣି ଗାରେଡ଼ି ରେ ବି ବିଶ୍ୱାସ କରନ୍ତି। ସେ ଗୁଣି ଗରେଡିକୁ ନେଇକି ଗଲେ। ତଥା ବିି ହେଲାନି। ଶେଷରେ ସେ ଏ ଚାରି ଦିନ ହବ ଚାଲିଗଲେ।
ହୁଁ।
ଏମିତି ହେଲା ତାଙ୍କର।
ଦିନ ଆସିଲାଣି ନା ଏବେ ଟିକେ ଦେଖିକି ଚଳିବାକୁ ପଡ଼ିବ। ବର୍ଷ ବର୍ଷା ଦିନ ଆସିଲାଣି। ହାଲୋ ହାଲୋ।
ହଁ।
ଏ ମୁଁ କହୁଥିଲି ବର୍ଷା ଦିନ ଆସିଲାଣି ନା ଆଉ ଏବେ ଚାରିଆଡେ ଘାସ ମାସ ଗଛ ଫଛ ଉ
ହଁ। ସାପ, ବେଙ୍ଗ ଏସବୁ ପାଇଁ ବେଶୀ ଡର। ପୁଣି ଗୋଟେ ଝିଅ ଟେ ଗୋଟେ ବୁଢ଼ୀ ଲୋକ ରେ ଏମିତି ମାରିଲା ନା ନାଇଁ?
ହୁଁ। ନାଇଁ ଆପଣ ଟିକେ ଦେଖା ଦେଖି ଆପଣ ଦେଖା ଦେଖି କରି ଚଳୁଥିବେ ବୁଝିଲେ କି? ସାପ, ଘାସ ଆଉ ଚାରିଆଡେ ଏଇନେ। ରାତିରେ କିଛି ବାହାର କ ବେଶି ବାହାର ବାହାରି କରିବେନି। ବୁଝିଲେ। ନାଇଁ ଆମ ଗାଁରେ ବି ଏମିତିଆ ଗୋଟେ ଘଟଣା ଦୁର୍ଘଟଣା ଘଟିଥିଲା। ଏବେ ନୁହେଁ କିଛି ଦିନ ତଳେ ଗୋଟେ ଛୁଆ ଖେଳୁଥିଲେ ପଡିଆରେ। ଆଉ ବଲ୍ ଟା ମାରିଦେଲେ ଗୋଟେ ପଳେଇଲା ଗୋଟେ ଘାସ ଫାସ ଉଠି। ଥିଲା ସେଇଠି। ଆଉ ସେଠି ପଳେଇଲା ବଲ। ଇଏ ସବୁ ଖୋଜିିବାକୁ ଯାଇଛନ୍ତି। ସେ ଛୁଆ ଟେ। ଆଉ ବାଡି ଭାବି ଗୋଟେ ସାପ ପ ଥିଲା। ତା ନାଞ୍ଜରୁ ଧରି ପକେଇଛି ଆଉ। ତମ୍ପ ସାପ ଆଉ। ସେ ଫଁ କିରି ହେଇକି ଉଠିଲା। ତାକୁ ଅବଶ୍ୟ ନ କାମୁଡିଛି। ସେ ତାକୁ ଛାଡିଦେଲା। ତା ପାଖରେ ଆଉ ଗୋଟେ ପିଲାଟେ ଥିଲା ତାକୁ
ଆମର ବି ସେମିତି ସେ ମାନେ ପାଖରେ ପଳେଇ ଆସୁଥିଲେ। ପଛରୁ ଏମିତି କାମୁଡ଼ି ଦେଲା ସେ ଜାଣି ସେ ଦୌଡିକି ପଳେଇଥିଲେ ଏଇ ଅନ୍ଦାଜ ସେ କିନ୍ତୁ ଜାଣି ପାରିଲେନି ଆଉ।
ହୁଁ ହୁଁ।
ଏମତି ଅସୁବିଧା ହେଲା ସେମିତି ତାଙ୍କୁ ବି ସେମତି ଆଉ ମାନେ ସେମାନେ ତାଙ୍କ ସ୍ଵାମୀ ବି ସେମିତି ସାପ କାମୁଡିକି ବି ସେ ମରି ଯାଇଥିଲେ। ତାଙ୍କୁ ବଡ ଜନ୍ତୁ କାମୁଡି ଦେଇଥିଲା।
ଓହୋ ତାଙ୍କ ଭାଗ୍ୟରେ ବୋଧେ ସାପ କାମୁଡା ଅଛି ଆଉ। ଆମ କେମିତି ମିଳିଲେ ସେମିତି ସ୍ତ୍ରୀ ବି ଆଉ।
ମେ ବୁଡିକି ବୁଢ ଟେ ମରିଗଲା ମାନେ ଆଉ ତା କିଛି ଦିନ ଯାଇଛି ତାଙ୍କ ସ୍ଵାମୀ ବି ମରିଗଲେ।
ଓହୋ ନାଇଁ ଏଆ ଭଲ। କେଦ ସ୍ୱାମୀ ସ୍ତ୍ରୀ ଯଦି ଏକା ସାଙ୍ଗରେ ଯାଆନ୍ତି ଏଇଟା ଏଟା ମାନେ ଗଟା ଶୁଭ ମାନନ୍ତି।
ମାନେ ସ୍ତ୍ରୀ ଯାଇଛି ତା କିଛି ଦିନ ନା ତ ସା ତାଙ୍କ ଘରେ ତବ ସେ ମାନେ ତାଙ୍କ ପୁଅ ଚାଲି ଯାଇଥିଲେ ହଁ।
ଶୁଣନ୍ତୁ। ମୁଁ କହୁଥିଲି ବର୍ଷାଦିନ ହେଲା ଆପଣଙ୍କ ଘର ପାଖରେ ନଈ ଅଛି ନା?
ନଈ ନ ହଁ ଅଛି।
ଉଁ ଅଛି। ଓହୋ ଆଉ ଆପଣ ନଈ ଅଛି ସେଇ ନଈରେ ଟିକେ ନଈ ଆଡେ ଯିବେନି ବୁଝିଲେ କି, ବର୍ଷା ଦିନ ନା ଜୋର ପାଣି ହବ
ହଁ ଆମେ ଯିବୁନୁ ଆଉ ଯାଉ ବୁଲିବାକୁ ଦେଖିକି ରହି
ଆମ ଗାଁ ପାଖରେ ନଈ ଅଛି, ବୁଝିଲେ କି? ନଈ ଅଛି ନା ବର୍ଷା ଦିନ ଭଲ ପାଣି ହବ ଆମେ ଯାଇଁ ଟିକେ ପହଁରା ପହଁରି କରିବୁ ଆଉ ମାଛ ମାଛ ଧରା ଧରି କରିବୁ ବୁଝିଲେ କି, ଏଇନା ତ ମାଛ ବର୍ଷା ଦିନ ଆଇଲା ମାନେ ଜୋରେ ମାଛ
ହୁଁ।
ଆମ ମାମାରେ ବି ନଈ ଅଛି ସେଠି ଯୋଉ ଆମେ
ହୁଁ।
ଆମେ ସେଠି ନଈକି ଯାଆନ୍ତି, ସେଠି ଯେହେତୁ ମାନେ ଅଧିକା ଝିଅ ଆମେ ମା ମାମୁଁ ଘରେ ମିଶିକି ସେ ନଈଆଡେ ବୁଲିବାକୁ ଯାଉ ଚାରିଟା ବେଳେ ନଈ ପାଖରେ ଗୋଟେ ମାନେ କଣ କହିଲେ ଛୋଟ ମନ୍ଦିର ବାଗିଆଟେ ଅଛି, ସେ ଠି ମାନେ ପ୍ରାୟତଃ ସ୍ତ୍ରୀ ଲୋକମାନେ ନା ନଈରେ ଗାଧାନ୍ତି, ସନ୍ଧ୍ୟାବେଳେ ବି ସେମାନେ ଗାଧେଇକି ଠାକୁରଙ୍କ ପାଖରେ ପୂଜା କରିକି ଆସନ୍ତି, ସନ୍ଧ୍ୟା ଦେଇକି।
ହୁଁ ହୁଁ ନାଇଁ ଆମ ସାଙ୍ଗମାନେ ଏଥର ସବୁ ଆମ ଅଛି ମା ମାଛ ଗ୍ୟାଙ୍ଗ ଦି ତିନି ପାଞ୍ଚ ଜଣ ଅଛୁ, ଆମେ ମାଛ ଧରିବାକୁ ଯିବୁ। ଆମେ ଜାଲ ନେଇକି ମାଛ ଧରିବୁ ଗଡିଶ, ଭାକୁର, ମାରୁଆଳି, ଉମ୍ ମାଗୁର ଆଉ ତୋରି ଏମିତିଆ ସବୁ ବିଭିନ୍ନ ପ୍ରକାର ମାଛ ଦେଶୀ ମାଛ, ବୁଝିଲେ କି ଖାଇବା ପାଇଁ ସୁନ୍ଦର, ସେ ମାଛ ଧରିବ ଆଉ ଘରକୁ ନବୁ, ଆଉ ଯାହା ବଳିବ ଯାହା ବଳିବ ଟିକେ ବିକିବା, ବିକା ବିକି କରିଦବୁ ମାର୍କେଟରେ ଆଉ। ଯାହା ଯେତିକି ପଇସା ହବ ଆଉ। ସେଥିରେ ଖର୍ଚ୍ଚ ବାର୍ଚ୍ଚ କରିବୁ ବୁଲିବାକୁ ଯିବୁ
ଆମର ବି ସେମିତି ଗାଁ ପୋଖରୀରେ ମାଛ ଧରାହୁଏ ଶୁଣୁନାହାଁନ୍ତି, ଆମର ବି ଗାଁ ପାଖରେ ସେମିତି ମାଛ ଧରା ହୁଏ, ମାଛ ବି ବିକ୍ରି ହୁଏ
ଉ ହୁଁ।
ଇ ନିହାତି
ହ ହୁଁ ହୁଁ ଶୁଣନ୍ତୁ ଜାଣିଛନ୍ତି ଆମ ଗାଁ ଝିଅଟେ ଯାଇଥିଲା ବରଯାତ୍ରୀ ଗୋଟେ ଗାଁକୁ, ବୁଝିଲେ କି? ଏଇ ଦି ପାଞ୍ଚ ଦିନି ଖଣ୍ଡେ ହବ ବରଯାତ୍ରୀ ଯାଇଚନ୍ତି ସେ କଣ ହେଇଚି ନା, ବରଯାତ୍ରୀ ଗଲେ ଜୋର ମଦ୍ୟପାନ ପିଅନ କରନ୍ତି ମଦ ପିଅନ୍ତି, ନିଶା ଦ୍ରବ୍ୟ ଖାଆନ୍ତି, ଆଉ ସେଠ ଠି ବି ଗୋଟେ ତାଙ୍କ ଗାଁ ଲୋକଙ୍କ ସାଙ୍ଗରେ କଣ ଟିକେ ଟିକେ ଟିକେ ଅଭଦ୍ର ଭାଷାରେ ଗାଳି ଗୁଲଚ ହେଇଗଲା ବୁଝିଲେ କି? ଆଉ ନାଇଁ ନାଇଁ ନାଇଁ ସିଏ ମାନେ ସେଇ ବରଯାତ୍ରୀ ଲୋକ ସେଇ ଗାଁ ଗାଁ ଭିତ ରେ ମାନେ ନାଚ ବେଳେ ମଦ ପିଇକି ହଁ ସେଇଠି ଟିକେ ଟିକେ ଗଣ୍ଡଗୋଳ ହେଇଗଲା ଆଉ ଝିଅ ଘର ତା ବାପାକୁ ଜଣେ ଆମ ଯିଏ ବରଯାତ୍ରୀ ଯାଇଥିଲେ ତା ସାଙ୍ଗ ଜଣେ କଣ ବାଡେଇ ଦେଇଚି ନା କଣ? ଏଇ କଥା ଯେତେବେଳେ ଝିଅ, ଶୁଣୁନାହାଁନ୍ତି ଏଇ କଥା ଯେତେବେଳେ ଝିଅ ଜାଣିଲା ଝିଅ କହିଲା ମୁଁ ମୋ ବାପା କୁ ମାରିଲୁ ମୁଁ ବାହା ହେବିନି। କଁ ହବ ସେତିକାବଳେ ଏଇ ପରିସ୍ଥିତି ତ ଭାରି ଜଟିଳ। ତ ତାପରେ ବସିଲା ମିଟିଂ ବସିଲା ଆଉ। ସେ ପୁଅ ଟାକୁ ଭର ପାାର୍ଟି କରାହେଲା ଇଏ କରାହେଲା ସେ ଭୁଲ ମାଗିଲା ତା ବାପାକୁ ତାପରେ ଯାଇକି ବାହାଘର ହେଲା। ମୁଁ କହିବା କଥା କି ଆମେ ବରଯାତ୍ରୀ ଯାଉଛ ବରଯାତ୍ରୀ ଯାଉଛ ନିଶା ଦବ୍ୟ ମଦ ମଦ ନ ପିିଲଲେ କଣ ହବନି ସେମିତି ଯାଇ ସେମିତି ବୁଲିକି ଆସୁନା। ଆରେ ବାହାତ ସେମାନେ ହବେ ନା ତମେ କାଇହିଁ ଏମିତି ଉତୁ ପାତ ହଉଛ। ତମର ଆଥେର କଣ ଅଛି ତମେ ଟଙ୍କା ଟା ତମେ ଟଙ୍କା ଟା ଦଉଛ ନା ଟଙ୍କାଟା ଟା ନଉଛ ତମ କ ସାଙ୍ଗର ସାଙ୍ଗ ବୋଲି ଉ ତମେ ଏମିତି ଉତୁପାତ ହବ ତମକୁ ଶହିବେ।
ତମେ ଏମତି ଖରାପ ଭାଷା କହିବ ବାହାଘର ଭାଙ୍ଗିଦବ।
ହୁଁ ନାଇଁ ଏଇଟାଟେ ଭୁଲ କଥା ମୋ ମତେ ତେ ବାହାଘର କରିବ ଜମା ବରଯାତ୍ରୀ ନବନି ଘର ଲୋକ ଯେତିକି ଘର ଲୋକ ଯେତିକି ଅତି ପରିଚିତ ଯେ ନିଜର ତାଙ୍କୁ ସବୁ ନେଇକି ଯିବ ପଚାଶ ଜଣଙ୍କ ଭିତରେ ବାହାଘର କରିଦେବ।
ଘରଲୋକଙ୍କୁ ନିଅ ଆଉ ନହେଲେକି ସେ ବନ୍ଧୁ
କିଛି ଶୁଭୁଛି କି ମୋ ଫୋନ୍ରରୁ ଏପଟୁ ବାଜା ବାଣ? ହଉ ହଉ ଭଲ କଥା।
ଆପଣଙ୍କ କୁଆଡେ ଯାଇଛନ୍ତିଛନ୍ତି କି?
ନାଇଁ ନାଇଁ ମୁଁ ଏଇଠି ବସିଥିଲି କାଳେ ମତେ ଲାଗିଲା ସେପଟେ ଜଣକ ବାହାଘର ହଉଛି। ତ ସେଇକୁ ସେ ବାହାଘର କଥାର ମନେ ପଡିଲା।
ନାଇଁ ନାଇଁ କିଛି ଶୁଭୁନହିଁ ଆପଣ ବୋଧେ ଏକୁଟି ଯାଗାରେ ଅଛନ୍ତି
ହୁଁ। ଆଁ।
ଆଉ ଆଉ ବାହାଘର ହଉଛି ନା ଏବେ ପୁରା ବାହାଘର ସେଦିନ ଅଛି ଆଉ।
ହଁ ଵାଏଇନା ବାହାଘର ପାଞ୍ଚ ସାତ ଦିନ ଖାଲି ବାହାଘର। ଏତେ ବାହାଘର ଯେ ଏତେ ବାହାଘର ଯେ ମୋର ଏକ ତାରିଖ ଦିନ ପାଞ୍ଚଟି ବାହାଘ ମୁଁ କୁଆଡେ ଯିବି ନିଜେ ଜାଣିପାରୁନି। ବୁଝିଲି।
ଆଉ ପୁଣିି କୁଆଡେ ହେଁ। ମନସ୍ତ୍ କଲେ କୁଆଡେ ଯିବାକୁ।
ଠିକ୍ ହେଇନି ଦେଖିବା କଣ ହେଉଛି ଆଉ ସେଇଦିନ ଦେଖିବା। ଯଦି ସମ୍ଭବ ହେଲା ତ ସବୁ ଜାଗାକୁ ଟିକେ ଟିକେ ପଳେଇବା ନହେଲେ ନାଇଁ ଗୋଟେ ଜାଗାରେ ରହିବା କାହିଁ ବର୍ଷା ଦିନ ନା ବୁଝୁଛନା ପାଣି କାଦୁଅ ରାସ୍ତା ଘାଟ ହ୍ୟାଲୋ ସୁବିଲ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଟିକେ ଆବଜ୍। ହଁ ହଁ ଆସିଲ ଆ
ନାଇଁ ମୁଁ କହୁଥିଲି ବର୍ଷା ଦିନ ନା ବୁଝିଲେ କି କା ଧୁଆ ମାଧୁଅ ହବ ଆଉ ଗାତ। ଖାଲ ଢିପ ହୁଷିଆରି କାହିଁ ବେକାର ଯିବା ଗୋଟେ ଜାଗାରେ ରହିବା ଆଉ କହିବା ପହଚିହେଲାନି ଅଶୁ ଅସବିଧା ଆଉ ନାଇଁ କି?
ହଁ ହଁ ଯୋଉଟା ଆପଣଙ୍କୁ ପସନ୍ଦ ଆସୁଛି ସେଇଠିକି ଯିବେ ଆଉ। ନଗଲେ ବି ଖଥା ଖରାପ ଯିବାକୁ ପଡିବ।
ନା ସେମିତି କିଛି ଜବରଦସ୍ତି ନାହିଁ ଦେଖିବା କଣ ହେଉଛି ଆଉ। ହେଲେ ଯିବା ନହେଲେ ନାଇଁ ସେମିତି ମାନେ ହୁଁ। ହୁଁ। ଆଉ କଣ କହୁଛନ୍ତି ଆଉ ଆପଣଙ୍କ ଦେହ ପାଇଁ ଠିକ ଅଛି ନା? ଦେହ ଠିକ ଅଛ ନା?
ହଁ ଭଲ ଅଛି।
ହୁଁ ହୁଁ।
ଏଇ ବର୍ଷା ଦିନ ଆଇଲାଣି ତ ଦେହ ପା ଲାଗି ରହିବ ଆଉ।
ହୁଁ ଦେହପାଉ ଟିକେ ଜଗୁଥିବ ବର୍ଷା ଦିନ ଏ ବାନ୍ତି ଝାଡା ବାନ୍ତି ଅଧିକ ହେବେ ତ ଖାଇବା ପିଇବା ଟିକେ ହୁସିିଆରି ରଖିବେ ବୁଝିଲେ କି? ହ୍ୟାଲୋ ବାହାର ଜିନିଷ ବେଶୀ ଖାଇବେନି। ନିୟମିତ ଭାବେ ଖାଇବେ ପାଣି ପିଇବେ। ବୁଝିଲେ ପାଣି ଟିକେ ଦେଖିକି ପିଇବେ ଭଲ ପାଣି ପିଇବେ ବର୍ଷା ଦିନ ମଶା ମଶା ଟିକେ ଦେ ହଉ ମୁଁ ରଖୁଚି ଆଉ?
ହଉ ହଉ।